ଜ୍ଞା କୁହନ୍ତୁ?
ଗୁଡ଼ ମର୍ନିଙ୍ଗ।
ଭେରି ଗୁଡ୍ ମର୍ନିଙ୍ଗ।
ଏମିତି ଯଷ୍ଟ ଉଠଲେ ବୋଧେ।
ହଁ ସୋଇଛିି ଗାରା ପରେ
ଆଉଟ ଟିକେ ପୁଣି ଶୋଇବେ।
ହଁ ନାଇଁ ନାଇଁ ଶୋଇବନି ଆଉ ଯ ବ୍ରସ୍ କରିବି ପୁଣି ଗାଥେଇ
ଓ ହୋ। ମତେ କଲ କରିଥିଲେ ଜଣତା ଯେ ସକାଳୁ ଗଲେ ଆଜି କଣ ଲାଷ୍ଟ ଡେଟ ସବୁ ସାରିବାକୁ ପଡ଼ିବ
ହଁ ଜାଣିନି।
ହୁଁ ହୁଁ। ଆମର ପେମେଣ୍ଟ ଇଏ ହେରିକା ଆସିବଣି ଆକ ନା
ଚୋପା ସାତସ ଆସଛି
ଓ ହୋ କାଲି ଶୋଇଲ କେତେବେଳେ?
ଏ ଶୋଇଲି ସେ ସାଢ଼େ ଦଶଟା ବେଳକୁ ଶୋଇପଡ଼ିଲି ଖାଇକି।
ଏତେ ଜଲଦି!
ହୁଁ।
ହୁଁ ହୁଁ। ଆଉ ବର୍ଷା ହଉଚି ସକାଳୁ
ହଁ କଣ ଝିପଝିପ୍ ପକଉଥିଲା ମମି କହୁଥିଲା ମୁଁ ଦେଖିନି
ହୁଁ ହୁଁ। ହଁ ରାତିରେ ହେଇଥିଲା ଯାହା ବର୍ଷ, ଏବେ ଛାଡି ଯାଇଛି।
ଭଏସ୍ କାଟିଲା ଟିକେ।
ହ୍ୟାଲୋ।
ହଁ କୁହନ୍ତୁ।
କୁହନ୍ତୁ?
ମୁଁ କହିଲି, ଆମର କାଲି ରାତିରେ ଯାହା ହେଇଥିଲା, ଏବେ ସକାଳୁ ସକାଳୁ ଛାଡିଛି ଆଉ। ଲାଇନ କଟିଗଲା ତ, ସେଥିପାଇଁ ସକାଳୁ ନିଦ ଭାଙ୍ଗି ଯାଇ ଥିବ ।
ଓ, ଆଉ ହେଇଥିବ ବୋଧେ କାଲି ରାତିରେ ବର୍ସା। ଆ ମୁଁ ଜାଣିନି।
ହ ହୁଁ, ହୁଁ। ଆଉ ଆଜି କଲେଜ?
ହଁ ଯିବିନା, ନ ଯାଇଥିଲେ ଶୋଇଥାନ୍ତି ।
ଖାଲି ସଣ୍ଡେ ଆପଣଙ୍କର ଛୁଟି ଥିବ ଆଉ?
ଆଜ୍ଞା।
ମୁଁ କହିଲି, କେବଳ ସଣ୍ଡେ ଟୁ ସଣ୍ଡେ ଛୁଟି ନା, ମଝିରେ କ୍ଲାସ ବି ବନ୍ଦ ମାରୁଛନ୍ତି?
ନାଇଁ, ନାଇଁ, ନାଇଁ ଆମର ସତର ଦିନ ପୁଣି ହାପ୍ ଡେ ରହିଯାଉଛି ନା ତ, ମୁଁ ବେଳେ, ବେଳେ ଯାଉଛି। ନହେଲେ ଯାଉନି ଇଛା ହେଲେ।
ଓହୋ। କେତେ ରୁ କେତେ ଟାଇମ୍ କି କଲେଜ ର?
ଆମର ହଉଛି, ସାଢେ ନଅ ଟାରୁ ପାଞ୍ଚଟା।
ସାଢ଼େ ନଅଟାରୁ ପାଞ୍ଚଟା।
ହୁଁ।
ଆରେ ବସିକି ପଢୁଛ କେମିତି?
ପଢୁନି ଖାଲି ତଳ ଉପର ହଉଛି ମୁଁ। ଲାବ କୁ ରୁମ୍ କୁ, ରୁମ୍ କୁ ଲାବ ଏମିତି।
ଓ, ହ। ସାଢେ ନଅ ରୁ ପାଞ୍ଚଟା ।ହଁ ବର୍ଷା ହବ ବୋଧେ? ଆମର ଜେନ ବିି ରେ ଥିଲା, ସାତଟାରୁ ତ ଚାରିଟା ଆଉ।
ହୁଁ।
ମଝିରେ ଯା ରିସେସ୍, ଗୋଟେ ରୁ ଦିଟା ଘଣ୍ଟା ଟେ। ଟିଫିନ ନେଇକି ଯାଉଛନ୍ତି?
ନାଇଁ ମୁଁ ବାହାରେ କିଣିକି ଖାଇଦୋଉଛି। କ୍ୟାଣ୍ଟିନରେ ତ ଭଲ ଦଉନାହାନ୍ତି।
ଆଛା।
ଦି, ବେବେଳେ ଖାଉନି ଏମିତି ଆଉ।
ଓ ଡେଲି ଖାଉନାହାନ୍ତି ଭଲସେ, ଫୋରଟି ଏଇଟ୍ ନା କେତେ କହୁଛନ୍ତି ଅଛନ୍ତି ଆଉ। ନାଇଁ କି?
ଆଜ୍ଞା।
ଏାଇ ଘରୁ ନେଇକି ଯାଉନାହାନ୍ତି।
ହୁଁ ନାଇଁ ମୋ, ମମି କରି ପାରୁନି ଏତେ ଜଲ୍ଦି।ମୁଁ ତ ବେଳେ, ବେଳେ ଓଲସ ଖାଇକି ପଳଉଛି ।
ଓ ହୋ।
ଓସ୍ ନହେଲେ ମ୍ୟୁସିିଲ୍ ଏମିତି ଖାଇ ଦେଇ ପଳଉଛି ।ଆଉ ମୁଁ ତ ଯେତେବେଳେ ହସ ଷ୍ଟେଲ୍ ରେ ଥିଲି ମୋର ସକାଳ ଷ୍ଟାର୍ଟ ହବ ମ୍ୟୁସିିଲ୍ ରେ, ରାତି ସରିବ ମର ମ୍ୟୁସିିଲ୍ ରେ।
କଉଥିରେ?
ମ୍ୟୁସିିଲ୍।
ଆଚ୍ଛା, ଆଚ୍ଛା।
ସେଇ କ୍ୟାଣ୍ଟିନ୍ ନାଇଁ ନାଇଁ ଖାଏନି ଏତେ।
ଗୁପୁଚୁପୁ ଖାଅନି?
ନା ।
କି କଥା ଓଡିଶା ପିଲା ହେଇକି ଗୁପୁଚୁପୁ ଖାଉନ ମାନେ ହଁ।
ଆରେ ମୋ ମମି ର ।
ହୁଁ।
ତ ସେଇ ଦିନଠୁ ଆଉ ହେରା ଇଚ୍ଛା ନାହିଁ ଖାଇବାକୁ ।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
ହୁଁ ହୁଁ । ଆଉ ତାହେଲେ ବାହାର ଜିନିଷରେ କଣ ଖାଆନ୍ତି ଅଧିକାଂଶ ଟାଇମି?
ବାହାର ଜିନିଷ ତ ସେମିତି ମୁଁ ପ୍ରାୟ ଖାଏନି କୋଉ ତେଲରେ କରୁଥିବେ। ଆଉ ମୋମୋ ତ ମୁଁ ଖାଏନି। ଆଇଁଷ ତ ପୁରେଇ ଦେଇଥିବେ ପୁଣି ଇଏ କରୁଥିବେ ସେ କରୁଥିବେ। ଆଉ ଯାହା ମୋ ଭାଇ ଖାଇଲେ ମୁଁ ଖାଏ ଆଉ ।
ତଥାପି
ତଥାପି ବାହାର ଜିନିଷ ମୁଁ ଫାଷ୍ଟ ଫୁଡ୍ ବିରିୟାନୀ ଖାଏ। ଆଉ ନହେଲେ ଭେଜ୍ ଚପ ନହେଲେ ଆଳୁଚପ ଯୋଉଟା ମୋ ମମିର ଫେବରାଇଟ୍ ।
ଏସବୁ ଗ୍ୟାସ ହଉଥିବା ଜିନିଷ ଗୁରା ଆପଣ ଖାଉଛନ୍ତି ଆଉ।
ହଁ ଏଇନା ଆପଣ ମତେ କହିବେ ମୁଁ ଆପଣଙ୍କୁ କାଲି କହିଥିଲି।
। ମୁଁ ସୁଜେଇ ଦେବି ନା ମୋ ଉପରେ କାହିଁକି ଗୋଟେ ହେଇକି ରହିବ ପେଣ୍ଡିଙ୍ଗି।
ନା ମୋ ଉପରେ କିଛି ଡିପେଣ୍ଡ କରେନି ମୁଁ ବାହାର ଜିନିଷ କଣ ଖାଇବି। ସବୁ ମୋ ଭାଇ ଉପରେ ।
। ହୁଁ ହୁଁ ।
ଏମତି କଲେଜରେ ଥିଲାବେଳେ ହଁ ମତେ ବିସ୍କୁଟ ଟେ ଆଣେଭାରି ଖାଇଦବା ଇଏ କରିଦବା ଏମିତି।
କଣ କହିଲେ?
କଲେଜ ଯେତେବେଳେ ଲଞ୍ଜ୍ ଟାଇମ୍ ଆମର ହୁଏ, ମୁଁ ସେଇ ଦଶ ଟଙ୍କିଆ ବିସ୍କୁଟୁ ଟେ କହାକୁ କହିଥିବି ତଳୁ ମୋ ପାଇଁ ଆଣିଥିବଭାରି। ଏତେ ବାଟ କିଏ ପୁଣି ଲିଫ୍ଟି ରେ ତଳକୁ ଆସ ପୁଣି କିଣ। କିଏ କହିବ କିଏ ଗୋଟେ ଥିବ ତଳେ ତାକୁ କହିଦେବି। ସୁଣ ମୋ ପାଇଁ ବିସ୍କୁଟୁ ଟେ ଆଣେ କି ସାଣ୍ଡୁଚି ଟେ ଆଣେ।
ଆଚ୍ଛା ଆଚ୍ଛା। ଏ ଘରୁ କଣ ବସରେ ଯାଉଛନ୍ତି ନା ସ୍କୁଲ ବସ ନା ନିଜେ
ନା ନା ବସ୍ ଯାଉନି ମୋର ଗୋଟେ ସାଙ୍ଗ ଏଇଠି ରହୁଚି ତା ମୋର ସାଙ୍ଗ ହେଇକି ଯାଉଚୁ।
ସ୍କୁଟି ରେ ପଳଉଛନ୍ତି ।
ହଁ ଆମର ସ୍କୁଟି ଅଛି ।ବଟ୍ ମୋ ମାମି ମତେ ଚଲେଇବାକୁ ଦଉନି ।
ନାଇଁ ଆପଣ ଚଲେଇ ଆସିନି ତାହେଲେ ଆଉ ।
ମତେ ଚଲେଇ ଆସିଛି। ଆ ଥରେ ମୋ ଭାଇକୁ ମୁଁ ନେଇିକି ଯାଉଥିଲି ପକେଇ ଦେଇଥିଲି।ଫାଷ୍ଟେ ଫାଷ୍ଟେ ଫାଷ୍ଟେ ଫା ଯଉଦିନ ଚଲେଇବା ମୁଁ ଶିଖିଲି ତାପରେ ଥରେ ଏବେ ର ଘଟଣା ଶୁଣୁନାହାନ୍ତି। ମୁଁ ଥରେ ସ୍କୁଟିରେ ମମି ଗଲେକି ମତେ କହନ୍ତି ଆଣେନା ହଁ କହିଲେ କି ମୁଁ କହିଲି ମୁଁ ଯାଉଛି ଗାଡ଼ି ନେଇକି ଆମ ପୁଅ ନଥିଲା ଘରେ। ତ ମୋ ମମି କହିଲା ଗୋଟେ କାମ କର ମୁଁ ଲାଇନରେ ଅଛି ମତେ କଲ୍ ମୁଁ ଲାଇନ ରେ ଅଛି ଆସ୍ତେ ଆସ୍ତେ ଚଲେଇକି ଯିବୁ ଆଉ ଯୋଉଠି ଖାଲ ଢିପ ଟେ ଦେଖିବୁ ସ୍କୁ ସେ ତାକୁ ଗଡେଇ ଗଡେଇ ନେଇକି ଯିବୁ। ଆଉ ତ ହଁ ଆ ନହେଲେ ତୁ ଯାଆନା ତୁ ଚାଲି ଚାଲି ପଳା। ମୋ ଛାତି ଧକଧକ ହଉଛି। ତୁ ଗାଡି ନେଇକି ହଁ ନାହିଁ ତ
ହଁ।
ଏଇଠି ତ ମୁଁ କଣ କରି ମୋ ମମି ଯୋଉ
ଆଚ୍ଛା ସେଠି କଣ ଶିଖିବା ପାଇଁ ପ୍ରପର୍ ଆପଣଙ୍କ ଘର ପାଖରେ କିଛି ନାହିଁ?
ନାହିଁ ଭାଇ ମୁଁ ଶିଖିଚି ବହୁତ ଭଲ ସେ।
ତ ଯୋଉ ପ-ପକେଇ ଦେଇଛନ୍ତି ଯୋଉ ଗୋଟେ ଡର ତାଙ୍କ ମନରେ ରହିଯାଇଚି ଆଉ।
ଆରେ ମୁୁଁ ପକେଇଥିଲି କିଛି ହେଇନି କାହାର। ମୋ ଭାଇର ବି କିଛି ହେଇନି ମୋର କିଛି ହେଇନି। ବାକି ହେଇଥିଲେ କହନ୍ତି ବେଶି ହେଇଥାନ୍ତା। ମୋ ବା- ମୋ ଭାଇ ପାଖରେ କଣ ରହିବ। ମୁଁ ଗାଳି ଶୁଣିବା ପାଇଁ ମୋ ଭାଇ କିଛି ବି କରିପାରିବ।
ହୁଁ। ଆଚ୍ଛା, ଆଚ୍ଛା। ହୋ ଏମତି ରହିଲେ ପୁଣି ଆଗକୁ କେତେବେଳେ କୁଆଡେ ଏମର୍ଜେନ୍ସି ପଇଲେ କୁଆଡେ ଛାଡିବେନି ଯଦି ତ ପୁଣି ହଇରାଣ। ତାଙ୍କର ଡର ଛାଡିବାକୁ ପଡିବନା।
ମୋର ତ କିଛି ଡର ଡୁରା କିଛି, ମୋ ମମିର
ସ୍କୁଟି ବେଟ୍ ଟା ତ ଆପଣଙ୍କ ଠୁ ଅଧିକ ହ ତ ଆପଣ ରୋକି ପାରୁନାହାନ୍ତି ଆଉ।
ଆଉ କଣ ମୋତେ ତଣ୍ଟ ମାରିକି ମୋତେ ସେ କୁହନ୍ତୁନି।
ଖାଲି ଗାତ ଫାତ।
ନାଇଁ ମୋତେ କହୁନାହାନ୍ତି ମୋତେ ମଶାଣିକୁ ମୁଁ ଯିବି ଭାରି ରାତି ଦିଟାରେ ବୁଲିବି। ପଳି ଆସେ। ଏନ୍ ସତ କଥା ଛୁଆ ବେଳେ ମୋ ଦେଡି ଏ, ଆମର ନା ଭୋ-ଟକ୍ ବଗେରା ଅଛି। ତ ସେଥିରେ ପେଟ୍ରୋଲ୍ ଆଣିବା ପାଇଁ ଥରେ କଣ ହେଇଚି ନା ଆଉ ଯୋଉ ଯା ଯୋଉ ରାସ୍ତାରେ ଯାଆନ୍ତି ସେ ରାସ୍ତାରେ ଜଣଙ୍କା ଆସିଜେନ୍ ହେଇଯାଇଥିଲା। ତାକୁ ସେଇଠି ହିଁ ପୋଡୁ ଥି ଲେ, ହେଲା ମୋ ଡାଡି କୁ କହିଦେଇଛି।
ହଁ।
ତ ମୋ ଡାଡି ତା ମୋ ଡାଡିଙ୍କର ପେଟଲ ଆଣି ଯିବାର ଥିଲା ।ଡାଡି କହିଲେ ମୁଁ ଏକୁ କୋଉଠାକେ ଯିବିନି। କାହାକୁୁ ନେଇକି ଯିବି? ହୁଁ, ହେ, ହେ ତୁ ମ ଆମ ତ ନେଇକି ଆମେ ମା ମୋତେ ଆଗରେ ବସେଇଥିଲେ। ମୋ ଡାଡି ମୋତେ ଆଗରେ ବସେଇଦେଲେ। ଚାମ, ଚଲେଇଲା ମୋତେ କହିଲେ ଯା ଝିଅ ଦେଖିଲୁ ସେପଟେ ସେ ନିଆଁ ଜଳୁଛି। ନିଆଁ ଜଳୁଚି ବି କହିଚ, ହଁ ମୋ ସେଇଠି ଭୁତ ଜୋରେ ଜଳୁଛି ନିଆଁ। ହୁଁ, ମୋ ଡାଡି ବହୁତ ଡରକୁରା। ଆଜ୍ଞା
ଆପଣ ସତରେ ଡରନ୍ତିନି?
ଡରେନି।
ସେମିତି କହିଲ ରାତିରେ କଲ୍ କରିକି ଡରେଇବି ଯେ ଆପଣ ଶୋଇବେନି ଆଉ।
ହଁ ଦେଖିବା।
ହୋ, ହୋ। ହ ମାନେ କଣ କହିଲେ ଅନ୍ୟ ଗାଁ ର ସେ ମଶାଣି ଫଶାଣି ସାଇଡ ଗଲେ ଡର ଲାଗିବନି। ନି ଜ ଗାଁ କେଟା ଡର।
ତ ଜିନିଷ କୁ ଡର ଲାଗେ ସେଟା ହଉଚି ଅନ୍ଧାରକୁ ମୋତେ ବହୁତ ଡର ଲା
ଆଉ ଭୂତ ତ ଅନ୍ଧାରରେ ହିଁ ଆସନ୍ତି ଆଉ।
ହଁ କିଏ କହିଲା ଲାଇଟ ମାରିଲେ ଆସନ୍ତି ଭୁତ। ଆ ପୁଣି
ହୁଁ।
ଖୁ-କହୁତ ଡର ଲାଗେ ବହୁତ।
ହେଲା। ହୁଁ ହୁଁ ।
ହଁ ଅପା ରଖନ୍ତୁ, ପରେ କଥା ହେବା ।